ହଁ କଣ କରୁଛ?
ଏଠି ବସିଥିଲି ଆଉ। ତମା।
ମୁଭିଏଠି ବସିଛି ଆଉ ଶୋଇଛି ଆଉ।
ଉଁ ହୁଁ। ଆଉ କଣ ଖାଇଥିଲ?
ମୁଁ ଆଜି ଖାଇଛି ଚକୁଳି ମଟର ତରକାରୀ ଆଉ ଉପମା।
ବା ବା କଣ ସବୁ ଏକା ସାଙ୍ଗରେ ଗୋଟେ ଦିନରେ ବନା ହେଇଥିଲା।
ହଁ ସବୁ ବନା ହେଇଥିଲା। ତମେ କଣ ଖାଇଲ?
ମୁଁ ଖାଇଲି ଉପମା, ଡାଲମା।
ବଢିଆ ଆଉ ତମେ ନିଜେ କରିଥିଲ?
ନା ଡାଲମା ମୁଁ ନିଜେ କରିଥିଲି। ଉପମା ମା କରିଥିଲେ।
ହୁଁ ହୁଁ ଆଉ ସକାଳୁ ଆଜି କେତେ ପାଠ ପଢୁଛ?
ଟୋଟାଲି ପାଠ ପଢିନି
କାହିଁକି ତୁ ଆଜି କାଇଁ ପାଠ ପଢିନ।
କାମ କରୁଥିଲି ଆଉ।
ହୁଁ ହୁଁ। ଭଲ କଥା ଆଉ କି କାମ କରୁଛୁ। ତୁ ଆଜି।
ରୋଷେଇ।
କଣରୁ କଅଣ ରୋଷେଇ ସାରିଛ ସବୁ? କଣ କହିଲ।
ଡାଲମା କଲେ ଉପମାର ଖିଆ ହେଲା ତାପରେ ଭାତ କଲି ତାପରେ ମାଛ ଭାଜିଲି ତରକାରୀ କଲି। ତାପରେ କାଞ୍ଜି କରିବି।
ହୁଁ ହୁଁ କାଞ୍ଜି କେମିତି ହୁଏ ମୁଁ? ତ କାଇଁ ଜାଣିନି।
ତମେ ତ କେବେ କାଞ୍ଜି ଖାଇନଥିବ ଆଉ।
ନା ମ
ତମ ଘର ଟା କୁଆଡେ କି କାଞ୍ଜି ତମେ ଖାଇନ?
ଆମର ତ ଆମ ଘର ଝାରସୁଗୁଡା।
ଓ ହୋ ତମ ଆଡେ କାଞ୍ଜି ନାହିଁ ନା।
ନାଁ ମ କେମିତି ହୁଏ କହିଲ ଟିକେ।
ଖିରି ର ଅପଜିଟି ଟା।
ତମେ କହୁନ କେମିତି ହୁଏ କ୍ଷୀରିର ଅପୋଜିଟ ଟା।
ଫାଷ୍ଟ ଅରୁଆ ଏଟା କାଞ୍ଜି ଟା ସ୍ପେସିଆଲି।
କଣ ସ୍ପେସିଆଲି?
ପୋଡ଼ ମୋଠାଲା ଆଇସିକ୍ରିମ କୁ।
କଁ ଉଁ।
ଯୋଉ କଣ ଆ ଇ ଏଟା ସ୍ପେସିଆଲି ଅରୁଆ ଚାଉଳ ରେ ହୁଏ। ତ ପାଣି ଟା। ଫାଷ୍ଟ ରୋଷେଇଦ ପାଣିଟା ଫୁଟିଲା ପରେ ଚାଉଳଟା ଆଡ଼୍ କରିବ ମାନେ ଦହିର କ୍ୱାଣ୍ଟି ଦେଖିକିରି ଚାଉଳଟା ପକେଇବ ହେଲା। ଏଠି ଚାଉଳ ସବୁବେଳେ କମ ପଡେ ଯେମିତି। କ୍ଷୀରି ଆମେ କ୍ଷୀରର ଇଏ ଅନୁସାରେ କମ। ଚାଉଳ ଟା ସେମତି ସେଟା ଚାଉଳ ପାଣି ଫୁଟିଲା ପରେ ଚାଉଳ ପକାଉ ଚାଉଳ ଟା ପୁରା ଯେମତି ଭାତ ବନିଯିବ ଅରୁଆ ଚାଉଳ ଭାତ ଯେମିତି ବନିଯିବନି କି ସେମିତି ଭାତ ଠାରୁ ଆହୁରି ବି ସେ ସିଝିଯିବ ହେଲା। ମାନେ ସିଝିଯିବ ସିଝିଗଲା ପରେ ତାପରେ ଆମେ ତାକୁ ଟିକେ ଘୋଟି ଦବା ମାନେ ଘୋରିଦବା ମାନେ କଣ କହିଲ ଟିକେ ଆଉ ଟିକେ ଡଙ୍କିିବରେ ତାକୁ ଇଏ କରିଦେବା ପେଷ୍ଟ ଭଳିଆ ଟା ଟାଇପ୍ର କରିଦେବା। ସେଟା ହେଇଗଲା ପରେ ସେଥିରେ ଆମେ କଣ କରିବା ନା ଦହି ଆଡ କରିବା ହେଲା।
ହୁଁ ତାପରେ
ଦହି ଆଡ କରିଦବା ଦହି ଆଡ କରିବା ତାକୁ ଫୁଣି ଫୁଟା। ବା ପୁରା ଫୁଟେଇବା ଫୁଟେଇବା ସେଥିରେ ଲୁଣ ଆଉ ହଳଦୀ ଆଡ କରିବା ହେଲା ଲୁଣ ହଲ ଦ୍ୟାଟ୍ କରିକିରି ତାକୁ ଗୋଳେଇବା ଗୋଳେଇବା ଯେମିତି ଓ ଭଲ ସେ ଫୁଟି ଗଲା ପରେ ମାନେ ଠିକ ତାର ଇଏ ଥିକ୍ ନେସ୍ ଟା ଠିକ୍ ଆସିବା ଦରକାର। ହେଲା ମାନେ ଯେମିତି କ୍ଷିରୀର ଇଏ ଟା ଥାଏ। ତାର ଥିକନେସ୍ ଟା ସେମତି କାଞ୍ଜିର ଥିକନେସ୍ ଟା ବି ସେମତିଆ। ହାଡ଼ା ଆସିଗଲା ପରେ କଣ କରିବା ନା ଆମେ ଗୋଟେ ତଡ଼କା ଦବା ହେଲା ସେଥିରେ ତ ସେଥିରେ ତରକା ତଡ଼କା ପାଇଁ କଣ ନା ତେଲ ନବା ତାପରେ ଫୁଟଣ ନବା ତାପରେ ଲଙ୍କା ନ ଆଉ ବହେ ସାରା ରସୁଣ ନବା ରସୁଣ ଛେଚା ରସୁଣ ରସୁଣକୁ ଛେଚେ କିରି ସେଟା ନବା। ହେମନ୍ଦସ୍ତରେ କି ଶିଳପୁଆରେ ଯଉ ତମେ ଛେଚୁ କରିବ। ହଁ ଛେଚିବି। ରେ ନବା ଆଉ ସେତରେ ମେନ୍ କଥା ହେଲା ଭୁସଙ୍ଗ ପତ୍ର ତାକି ବାସ୍ନା ଟା ଭଲ ହୁଏ। ତାପରେ ଭୁସଙ୍ଗ ପତ୍ର ସବୁ ପକେଇ କିରି ତାକୁ ଭଲ ତରକାରୀ ଟା ଦେଇ କିରି। ପକା ମ ସେ କାଞ୍ଜିରେ ପକେଇ ଦେବା।
ହଁ।
ପଲା ମକା ଛି
ମୁଁ ଶୁଣିୁଥିଲି କାଞ୍ଜି ରହିଲେ ବେଶ ଟଷ୍ଟ ଲାଗେ।
ହୁଁ କାଞ୍ଜିୁ ଟା ମାନେ ଆଜି ହତୁ କାଲି ବେଶୀ ଟେଷ୍ଟ ଲାଗେ।
ହୁଁ।
ବୁଝିଲ।
ହଁ।
ହୁଁ। କାଞ୍ଚି ସହିତ ଆଲୁ ଚକଟା ୱାଓ। କମ୍ବିନେସନ୍ ପୁରା ୱାଓ।
ବଢ଼ିଆ ଆଉ। ଆଉ ତୁମର ଏଗଜାମ୍ ଆସୁଚ ପଢାପଢି କେମିତି ଚାଲିଛି।
ପଢାପଢ଼ି ଆଜି କିଛି କାମ ବ୍ୟସ୍ତରେ ପାଠ ପଢା ଷ୍ଟାର୍ଟ କରେନି। କରିବି ଆଉ ଆଉ ଟିକେ। ଘରେ ସବୁ କାମ ସରିଲା।
ଆଜି ସନଡେ ବା ଆଜି ରେଷ୍ଟ ନେଇ ଯ କଲିଠୁ ପଡି଼ବ।
ନା ନା କାଲି ରେଷ୍ଟ ମୁ ସିଲବସ୍ ସରିନି।
ହୁଁ ହୁଁ।
ହୁଁ।
କୁହ
ହ୍ୟାଲୋ।
ତମର ଆଜି ଆଇଟମ୍ କଣ? ଭେଜ ନା ନନ୍ ଭେଜ?
ଜାଣିନି କିଛି
ହୁଁ
ଏ ପାଟି କଣ? ହାଲୋ
ହୁଁ ତମ ଘରେ କଣ କୁନି ଵେବି ଅଛି?
ହଁ ଭାଇର ଝିଅ। ସେ ଏବେ ନର୍ସରୀ ପଢୁ
ହୁଁ ତାହେଲେ କେତେ ପାଠ ପଢେଇ ବା ଶିଖି ଗଲୁଣୀ
ହଁ
ହୁଁ
ଏ ବି ସି ଡି ଶିଖିଛି ତାପରେ ୱାନ୍, ଟୁ, ଟେନ୍ ଯାଏ ଶିଖିଛି। ହିନ୍ଦୀ ର ଅ ଆ ଶିଖିଛି। ଓଡ଼ିଆ ର ଅ ଆ ଶିଖିଛି। ସବୁ ଶିଖି ଦେଇଛି।
ହଁ ଆଉ ତାହେଲେ ସୋ ଟ୍ୟାଲେଣ୍ଟେଡ୍ ପିଲାଟେ ଆମର।
ହୁଁ ବୋହୁତ୍ ଟାଲେଣ୍ଟଡ୍
ତମ ବିକି ଖାଇଦବ
ହଁ ମୋତେ ବିକି ଖାଇଦଵ। ଆଉ ତମକୁ ହେଲେ ତମ ଗାଁ ବାଲାଙ୍କୁ ବିିକି ଖାଇଦବ।
ହବା, ସେଏତେ ସ୍ମାର୍ଟ କେମିତି ହେଲା?
ମୋ ପାଖେ ରହି ରହି ଲାଗୁଛି
ହୋ ହୋ ହୁଁ ତମ ପାଖରେ ରହିଲେ ତ ସବୁ ବିଦ୍ୟା ତାକୁ ଜଣା ହେଇ ଯିବ।
ହଁ
ବଢିଆ ତ ସେଠି ମାନେ ହଁ ସ୍କୁଲ୍ ର ଏଜୁକେଶନ୍ ପାଇଁ ସ୍କୁଲ୍, ଫୁଲ୍ କେମିତି ସବୁ ସିଷ୍ଟମ୍ କେମିତି ଭଲ?
ମାନେ ବୁଝିପାରିଲାନି?
ମାନେ? ଗୋଟେ ପିଲାକୁ ପ୍ରପର ୱେରେ ମାନେ ଗୋଟେ ପଢିବା ପାଇଁ କି ଭଲ ସ୍କୁଲ ସେଠି କିଛି ଅଛି? ଠିକରେ ଗାଇଡାନ୍ସ ବନେଇବା ପାଇଁ
ହଁ କେ ଏ ସ୍କୁଲ ଗୋଟେ ଅଛି ସେଟା ଇଂଲିଶ ମିଡିୟମ ଆଉ ଓଡିଆ ମିଡିୟମ ହେଲେ ସରସ୍ଵତୀ ଶିଶୁ ମନ୍ଦିର ଗୋଟେ ଅଛି, ସେଣ୍ଟ ଜାଭିୟର ଗୋଟେ ଅଛି, ବହୁତ ଭଲ ଭଲ ସ୍କୁଲ ଅଛି।
ବାକି କିନ୍ତୁ ପିଲା ଇଂଲିଶ ମିଡିୟମ ପଢୁଥିବେ କିନ୍ତୁ ଘରେ ପ୍ୟାରେଣ୍ଟସ ର ଅବହେଳା ପାଇଁ ପିଲା ଆଗକୁ ଡେଭଲପ୍ କରିପାରିବେନି ଯାହା ସ୍କୁଲରେ ପଢୁଥିବେ ସେତିକି ଆଗକୁ ଯାଇପାରିବନି ଟିୟୁସନ୍
ଟିୟୁସନ୍ ବି ଅଛି ପିଲାଙ୍କୁ ସେଇ ମାଷ୍ଟର୍ ମାନେ ପଢ଼ଉ
ହୁଁ
ମୁ ଆମ ଘରେ ପଢୁଅନ୍ତା
ହଁ ଭାଉଜ ନଅ ଦଶଣଙ୍କୁସନ ପଢନ୍ତି। ସାଗର ଥିଲେ ନା ଏଇ ଯୋଉ ରାମ। କୃଷ୍ଣପରମା ସହୁରେ
ଓ ହୋ ପିଲା ହ
ସୁବୁନି,
ସ୍ ଖ ଟିସନ ଆ
ହଁ
ହୁଁ
ଆମ
ଆଉ ସନାଇଜ ପ୍ଲାନ କଣ
ଆଜି କିଛି ପ୍ାନ ନାହିଁ ଆଜି ଖାଲି ରେଷ୍ଟ କରିବି ଶୋଇବି ମୁଁ ବି ଦେଖିବି
କେମ ଅବିବା
କଉଠେ ମୁଭି ଦେଖିବା ଆଉ
ଓହୋ ତବାା କହୁଦ ନୋଡ କହୁଥିଲଥିଲ ପରି ଯବ ବୋଲି
ହଁ ଯିବି ଆଉ ଦି ଦିନ ଗଲେ ମଙ୍ଗଳବାର ନ
ଓ ହୋ ତାହେ ଫାଇନାଲି ତମେ ପୁରୀ ଯାଉଛ ହ୍ୟାଲୋ
ହଉ ତ
କନ୍ତ ବ୍ୟସ୍ତୋଚନା କଣ
ନା ଟାଇମ ହେଇଗଲାଣି
ହଁ
ହୁଁ କାଟିକି କଲ୍ କର ହୁଁ